ଅ
ଆଉ ହୁଁ। କଣ କରୁଛୁ ଖାଇସାରିଲୁଣି ମୁଁ ଏଠି ମୋର ହୋଉଚି କମ୍ ଟିକେ ଆଉ।
ତମେ ସ୍କୁଲ୍ ଏ
ହଁ ଲୋ ଖାଇସାରିଲି। ହୁଁ।
ପୁଅ ସ୍କୁଲ ଯାଇଛନ୍
ହଁ।
ହୁଁ ଆଜି କଣ ରୋଷେଇ କରିଥିଲଥିଲ?
ଆଜି ଭାତ ଡାଲି ଭଜା। ଆଳୁ ଭଜା କୁ ଭାତ ଡାଲି।
ହୁଁ ଆମର ତ ଏ ଭାତ ଡା ଡାଲ୍ମା। ଝୁଡ଼ଙ୍ଗ ଭଜା ହୁଁ।
ଉଁ। ହୁଁ ଭଜା ପୁଅ ଟିକେ ଖାଲି ଆଳୁରେ ଭଜା ତ ବି ଭଲ। ଥିଲା ପୋଟଳ ହେରା ମୁ କଇ ନାଇଁ ହୁଁ। ସେ କଣ କରିଅ ପୋଟଳ ଆଳୁ ଆଡୁ ବାଛି ଦେଇକି ଖାଇଦବ ଆଉ ପୋଟଳ ରା ଥବ। ଖା ଖାଲି ଆଳୁ ଭର୍ତା।
ଓହୋ।
ଆଉ ରଜରେ କିଏ ପିଠା ପିଠି ହେଇଥିଲା ନା ହେଇନଥିଲା?
ରଜରେ ହେଇ ବରା, କାକେରା, ଇଟିଲି ଚକୁଳି, ପୋଡ ପିଠା
ମ ମଣ୍ଡା ପିଠା।
ଏଉଡା
ଉଁ
ସବୁ ହେଇଥିଲା ଆଉ କ କହିଲ?
ହଁ ଭଲ ଅସୁ ତୁ କୋଉଠି ଅଛୁ ବୟସ ଇଏ ହୋଉଛି।
ଏ ରୁମ୍ ବାହାରୁକୁ ଯା।
ଆଲୋ।
ହୁଁ ଶୁଭିଲା?
ହୁଁ ହୁଁ ମଣ୍ଡା ପିଠା ନୁହଁ କି ମଣ୍ଡା ପିଠା କେମତି କରିବୁ କହିଲୁ? ମୁଣ୍ଡା ପିଠା
ତା ଉ ପାଣି ସୁଜି ମଣ୍ଡା ହଉ କି ଚାଉଳ ମଣ୍ଡା ହଉ ତାକୁ ଦେ ଖିକି ପାଣିଦୋବୁ। ପାଣି ଦୋବୁ ଯଦି ସୂର୍ଯ୍ୟ ମାନେ ସୂର୍ଯ୍ୟମଣ୍ଡ ମୁ କୋହୁଚିଛି ଅଳ୍ପରେ। ପାଁସ ଯୋଉଦିନ ପା ସଲପେଲେ ପାଣିଦବା ହେଲା। ସ ପାଁସ ନେଲେ ବେଲେ ପାଣି ଦବା। ପାଁଶ ସୁଜି ନେଲେ ପା ଅଢେଇଶହ ଚିନି ନୋବୁ। ମାଇେ କହୁଥିଲେ ସୁଜ କା କରା କଥା କହିଥଉୁ ସୁଜିକା ମଣ୍ଡା ଛାଡ ସ ସୁର୍ଯ୍ୟ କା କ କଥା କୋହୁଛି। ହାଲୋ।
ହଁ।
ଶୁଭୁଚି?
ଝଁଲେ କଟକ୍
ମୋର ତ ଟାୱାର୍ ଅଛି।
ତାପରେ ପାଣି ହେଲା।
ପନ କି ପାଞ୍ଚଶହ ସୁଜି ନବୁ ଯଦି ଅଢେଇଶହ ଚିନି ନବୁ। କା, କା- ପିଡା ବଥା ହଉଛି ହେଲା।
ହଁ ହଁ।
ଯଦି ସୁଜି କାକରା ଆମେ ପାଂଶ ଭରି ନବା କରିବା। ପାଞ୍ଚଶହ ସୁଜି ନେଲେ, ଅଢ଼େଇଶହ ଚିନି ନେବା! ହେଲା ତାପଲେ ପାଣି ଦିଆହବ। ବେଲେ ପାଣି ବେଲେ ଆଉ ଗିନା ହବ ଦିଆ ହବ ଆଉ! ଦେଇକି ତାକୁ ପାଣି କୁଟିଲାରୁ ତାର ଲୁଣ ପକା ହେଇଯିବ। ହଁ ତ ପୁରା ପାଣି ଫୁଟିଲା ଠୁ ତାପରେ ଚେନେ କି ସଜି ଫେଣ୍ଟି ତ ପକେଇଦ ସେମତି ଏମତି ମାନେ ସେମିତି ଖଡିକା ମାରୁଦବା। ପୁରା ଇଏ ହେଲା ଯାଙ୍କେ ଯନ୍ତୁଣୀ ହେଲା ଯାଙ୍କେ। ଏମିତି ହେଇ ଯନ୍ତ୍ରଣୀ ହେଇଗଲେ ତାପରେ ଖଡିକା ମାରି ଲାଗିଥିବା ମାନେ ହେଲା ପର୍ଯ୍ୟନ୍ତ। ତା ତା ଗୋଟ ଅଁ, କଳାଟା ତାର ବି ତଳକୁ ଓହ୍ଲେଇବ ଆଉ। କୁ ଉଁ, ନଡ଼ିଆ ଉଁ, କୋରିକି ରଖିଥିବୁ ନହେଲେ ଛେନା ହଉ। ତ ଯେ ଯେକୌଣସି ପୂରୁ ଦେଇପାରିବ ଭିତରେ। ଦେଇକି ତାପରେ ଗୋଲ ଗୋଲ କରିକି ତାପରେ ଇଏ କରିକି ଛାଣିବ। କରିଛୁ ନା ନାଇଁ କେତବେଳେ।
ନାଇଁ କାକେରା ପିଠା ମତେ ଆସିନି ମୁଁ କରିନଥିଲି କରିବା ଆଉ ଶିଖିଲେ କରିବା ଆଉ। ଆଉ ଗୋଟେ ତାଳରେ କେମିତି ପିଠା କରୁଛନ୍ତି ପରା?
ତାପରେ, ହଁ।
ହଁ ମୁଁ ତାଳ ପିଠା କେବେ ଦେଖିନି କି ଖାଇନି କି ଶିଖିନି।
ହେଲା ଆମର ତ ନାହିଁ ଆମେ କଣ ଖାଇବା ଇଆଡେ ସିନା ଅଛି।
ଏଡ କେମିତି ରାମ୍ପ ରମ୍ପି କରିକି କରୁଛନ୍ତି।
ହଁ ଆମଆଡ଼େ ନାହିଁ ଏରା।
ହଁ।
ଆ ଆମେ କଢ ମଲକା ଅଛି କିନ୍ତୁ ପିଠା କିଏ କରୁଛି। କଢାମଳରେ ମୁଁ ଯାଇକି ପୁରା ମାମୁଁ ଘର ରହେ ପରା।
କନାହାନ୍ତି
ହୁଁ। ତାଳ ଅଛି କାହିଁ ପିଠା ପିଠି କିଏ କରୁଛନ୍ତି। ଆମ ଇଆଡ ଖୋଜି ଖାଜି ଆଣିକି ପିଠା କରୁଛନ୍ତି ଦେଖୁନ।
ହଁ ବା।
ପିଠା ତାକୁ ଆଣିକି ତାକୁ ଚୋପା ଗୁଡାକ ଛଡା ହଉଛି ଭଲରେ। ତାକୁ ହାତରେ ପୁରା ଦଳିକି ଏମତି ରସ ବାହାର କରୁଛନ୍ତି।
ଖରା ଘରୁ ବାହାର କରୁଛନ୍ତି।
ଏଇ ଯୋଉ ଇଏରା କୋଉଥିରେ କଲୁ ଉଁ, ରମ୍ପା ହବ ଯୋଉ ପିଆଜ କଟା ହଉନି। ପିଆଜ କଟା ବାହାରୁଛି ହୈଇଥିରେ ରାମ୍ପିକି ବାହାରୁଛି ରସ। ହେ ର ସୁୁଆରେ ଯାହା ଯୋଉ ଆଉ ଯୋଉ ଖଦା ଖଦି ଥିବ ହାତରେ ଚିପୁଡିକି ସବୁ ବାହା କରଦଉଛୁ ନା କଣ?
ଅଛି ଗୋଟେ ଚଲାଟେ। ଚଲା ତାର ଅଛି ଯେ ଚଲା ରେ କାହିଁକ କରଛ ଏମିତି ତ ଆମ ପନିିକି ନ କରଛନ୍ତି ପନିିକି କରିକି ଏତି ହାତରେ ଖଦା ଖରା ବାହାର କରି ଦଉଛନ୍ତି। ତାର ଚାଉଳ ଚୁନା କରିକି ଚାଉଳ ଚୁନା କରିକି ବି ଉଁ, ହେଇ ରସ୍ ସେରା ଦିଅ ହବ ତାପରେ ରଖା ହେଇଯିବ ଏରା ବହୁତ ସମୟ ରହିବ। ସାତ ଆଠ ଘଣ୍ଟା ଖଣ୍ଡେ ରହିବ ରହିଲେ ତାପରେ ଇଟିଲି ଏଥିରେ ପୁଣି ଚିନି ପଡିବ ଲୋ ଆହୁରି ଚିନି ପଡିବ। ନର୍ ନଡ଼ିଆ ଆଉ ଉଁ କୋରା । ହୁଁ ତା ଲାଗିବନି।
ହୁଁ।
ନଡ଼ିଆ କୋରା କରିକି ରଖିଥିବ ହେଲେ ହେରା କରି ପକେଇ ମଝିରେ ପୂର ଦେଇକି କରିବ।
ଭଲ ଲାଗେ ଯେ କିନ୍ତୁ ତାଳ ବାସ୍ନାଟା ହବ ଆଉ। ଆମକୁ ହେରା ପସନ୍ଦ ନୁହଁ ଆମ ଆଡେ ନାହିଁକି ହେରାବି ଠା ଆମେ ଖାଇନୁ ଭଲ ଲାଗିବନି।
ୟଆଡେ ଦେଖୁନ ଗୋଟେ ପଣସରେ ଫୁଣି କରୁଛନ୍ତି ପୂଜା କୋହୁଥୁଲେ ପଣସରେ କରାହୋଉଚି ପକଡି ନା କଣ। ଯାହାହେଲେ ପଣସୁଆ ପଣସୁଆ ଗନ୍ଧେଇବ।
ହଁ। ହେଇ ତାଳ ବି ତାଳ କଡି କରୁଛନି ପଣସ ପକୋଡି ଖାଇବେନି ତ ଆଉ ତାଳ ପକୋଡି ପଣସ ପକୋଡି। ହୁଁ ଆ ବାହେ କରିଥିଲେ। କଁ କୋହୁଚୁ ଆମ ଅପା କରିଥିଲେ। ଖୁଡ଼ି ବି କରିଥିଲେ ଆମ୍ବ ଇଟିଲି।
ହୁଁ।
ହଁ।
ଆମ୍ବ ଇଟିଲିଟା ହଁ ଖାଇବାକୁ ଭଲ ଲାଗିବ।
ଭଲ ଲାଗୁଚି ଲୋ ଅପା କରିଥିଲେ ଭଲ ଲାଗୁଥିଲା ଏଇ ରଜକୁ କରିଥିଲେ ଆମ୍ୱ ଇଟିଲି। ହୁଁ ଗୋଟେ ଦିନ ହବ ଯାଇଁଲୁ କି ଗୋଟେ ଦିନ ହବ ଗୋଟେ ଦିନ ହେନ୍ତି ଥୁଆ ହେଇଯିବ ଫ୍ରିଜରେ ହୋଉ ତଳେ ରଖା ହେଇଯିବ।
ନାଇଁ ଆମେ ଦିନେ ସାଙ୍ଗେ ସାଙ୍ଗେ ଫେଣ୍ଟି କି କରିଥିଲୁ ଯେ ଭଲ ଲାଗିଲା ତ। ସାଙ୍ଗେ ସାଙ୍ଗେ ଫେଣ୍ଟି କି ନାଇଁ ତ ପୁରା କେକ୍ ଭଳିଆ ହେଇଥିଲା।
ହୁଁ ନାଇଁ ପୁରା ପଗଡ ପଗଡ ହେଇକି ଫୁଲିଥିଲା।
ତୁଆ ହେଲା ହଁ।
ତାହେଲେ ଅ ଟିକେ ସମୟ ରହିଥିବ ଆମ୍ବଟା ବାକି ଟିକେ । ହଁ ତାହେଲେ ହେଇଥିବ।
ନହେଲେ ଦିନେ ରଖିନୁମ।
ହୁଁ ଯଦି ସକ୍ର କରିଥିବ ତାହେଲେ ଉପର ବେଳା କରିଥିବ ଆଉ କଣ ଶକ୍ରୋ ଓଳିଆ ଯଦି ଫେଣ୍ଟି ଥିବ ଉପ୍ରୋବେଳା କରିଥିବ ଆଉ।
ଏଇ ବାରଟା ଦିଟା ଆସିକି ଫେଣ୍ଟିଲୁ ଚାରଟା ଆସିକି ତିଆରି କଲୁ।
ଘଣ୍ଡେ ଦି ଘଣ୍ଟା ରହିଲା ଆଉ ହବ ଯେ ଘୋଡ଼େଇକି ର ଖି ଦେଲେ ଘୋଡେଇକି ରଖିଦେଲେ ହବ ଯେ।
ହବମ।
ହଁ ହବ ଆଉ। ଆସିଲେ କୁଆଡେ ବୁଲିବାକୁ ଯିବୁ।
ଏଇଥର ଆସିଲେ କଁ ବୁଲିବାକୁ ଯିବି କହୁସନ୍ ତ ଆଉ କେତେ ଦିନ ପରେ ମୁଁ ହ୍ୟାଡେ
ଆ ହ୍ୟାଡେ ଗଲେ ବୁଲାବୁଲି କରିବୁ ଆଉ କଣ
ହଁ ହ୍ୟାଡେ ଗଲେ ହ୍ୟାଡେ ଜାଗା ସବୁ ବୁଲାବୁଲି କରିବି ଆଉ।
ହୁଁ।
କୋହୁଛନ୍ତି ରଥଯାତ୍ରା ପରେ ଟିକେଟ୍ କରିବି ଆସିବ ଭାରି। ହଁ ବା କୋହୁଛନ୍ତି କୋହୁଛନ୍ତି ମୁଁ ଟିକେଟ୍ କରିବି ଏକୁଟିଆ ଆସିବ ନହେଲେ ବାପାଙ୍କୁ ଧରିକି ଆସିବ ଭାର। ହୁଁ।
ହଁ ହଉ ଯା ଆଉ ସିଏ ତ ହ୍ୟାଡେ ଅଛି ଆଉ ତୁ ଏଠି କଁ ପାଇଁ
ଯାହାଲେ ହୁଁ ଯାହା ହେଲା ଆମ ଗାଁ ପଟର ସବୁ ମିଶାଣିଆ ତୁ କି ମିଶାଣିଆ ଆଉ
ହୁଁ।
ହଉ ଏଇ ମାନେ ଏଇଆ ସବୁବେଳେ କଥାବାର୍ତ୍ତା। ତ ଭଲ ହବେ ସବୁ ଝିଅ ମାନେ ଆମ ଗାଁ।
ହେପଟେ ହେପଟେ ଦେଖିଛଟି
ହଁ।
ବାଙ୍କି ଏଠି ଦେଖିବା ଗୋଟେ ଚର୍ଚ୍ଚିକା ମନ୍ଦିର ଅଛି। ଅଂଶୁପା ହ୍ରଦ ଅଛି ହେଲା କି।
ହୁଁ।
ବଢିଆ ଜାଗାଟେ ଅଂଶୁପାଠୀ ପାର୍କ ହେଇଛି। ସେଇଠି ଯାଇକି ଶୀତ ଦିନ ସବୁ ଆମ ଗାଁର ଲୋକ ସବୁ ପିକନିକ ଯାଇକି ନୁହଁ ଭୋଜି ଭାତ କରିକି ଖାଇ ଯାଉଛନ୍ତି ଚର୍ଚିକା ମନ୍ଦିର ବଢିଆ ହେଇଗଲାଣି ଏବେ, ଚର୍ଚିକାଙ୍କ ମନ୍ଦିର। ହଁ ମୁଁ ବୁଲିବାକୁ ଯାଇଥିଲି ଚର୍ଚିକା ମନ୍ଦିର। ତାପରେ ସେଇଠି ଯୋଉ ବାଲିରେ ଯାଇକି ଫଟ ହେରା ଉଠେଇକି ଆଇଥିଲି।
ଚର୍ଚିକା ମନ୍ଦିର ଗଲା ସେ ଠାକୁର ପହଡ ପଡିଥିଲେ। ଠାକୁରଙ୍କୁ ଆଉ ଦେଖି ପାରିଲିନି ବାହାର ଜାଗା ସବୁ ବୁଲିକି ଆଇଲି। ତା ସାଇଡ ରେ ଯାଉଛି ରେଣୁକା ନଦୀ ବହୁଛି ସେ ସାଇଡ ତା ପାଖ ପାଖକୁ ତଳେ ତଳେ ନ ମନ୍ଦିର ପାଖକୁ।
ନହେଲେ ଶୁଣିଥିଲି ରେଣୁକା ନଦୀ ତା ଭିତରେ ଦେଖିଛୁ କୋଉଠି ଆଉ ଆମ ଏଇ ଓଡିଶାରେ ନା?
ଏଇ ବାଙ୍କିରେ ପରା ଆମ ବାଙ୍କିରେ। ଆମ କଢାମଲଠୁ କୋଡିଏ କିଲୋମିଟର ହଁ। ରେଣୁକା ନଦୀ ବହୁଚି।
ହଁ ମୁଁ ଯାଇଥିଲି କୁଆଡ଼େ କହିଲୁ? କଲିକତା ଯାଇଥିଲି କଲିକତାରେ ଅ ସେଠି ଦକ୍ଷିଣକାଳୀ ମନ୍ଦିର ଯାଇଚ ନା ଯାଇନ?
ନାଇଁ ନାଇଁ କୋଲକାତା ମୁଁ ଯାଇନି। ଯିବି ବୁଲି ଯିବା ଯି ଯିବ ଆଉ।
କୋଲକାତା ଯାଇଥିଲି ଯେ ସେଠି ଦକ୍ଷିଣ କଳୀ ମନ୍ଦିର, କେତେ କୋଉ ମନ୍ଦିର ଅଛି। ବାଟରେ ଆସିଲା ବେଳକୁ, ରାଣୀ ଲକ୍ଷ୍ମୀ ଝାନସୀ ରାଣୀ ଲକ୍ଷ୍ମୀ ବାଇ, ତାଜମହଲ ରାଜାଙ୍କର। ତାଜମହଲ ସବୁ ଆଡେ ଆମେ ଦେଖିକି ଆଇଥିଲୁ ଆଇଲା ବେଳକୁ। କିରା କିରା ଖଣ୍ଡା ଥୁଆ ହେଉଛନ୍ତି ସେ ଭିତରେ। ରାଜାଙ୍କର ଆଜି ଯାଇଙ୍କା ବି ସେ ଖଣ୍ଡା ଅଛି। ଆମେ ଇତିହାସରେ ପଢୁଥିଲେ ନା ନାଇଁ ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କ କଥା। ହ୍ୟାଲୋ। ଆମେ ଇତିହାସରେ ପଢୁଥିଲେ ନା ନାଇଁ ଝାନସରାଣୀ ଲକ୍ଷ୍ମୀ ବାଇଙ୍କ କଥା। ହ୍ୟାଲୋ।
ହଁ।
କଣ କହୁଚୁ ନା କଣ?
ହଁ ହଉ ରଖୁଛି।
ହଁ ହଁ।